ହାଲୋ
ଆଉ କଣ ଚାଲିଛି ଏବେ?
ଏବେ ପ୍ରିପାରେସନ ଚାଲିଛି। ଗମେଣ୍ଟ ଜବ ପାଇଁ ଆଉ।
ଆଚ୍ଛା ଆଚ୍ଛା ଗଭମେଣ୍ଟ ଜବ ବର୍ତ୍ତମାନ କଣ ଅଛି ଆଗକୁ ଏକ୍ସାମ ନା କଣ?
ହଁ ଆଗ ଏବେ ତ ଆରାଇ ଥିଲା ଆରାଇ ଏକ୍ସାମ୍ ତ ଚାଲିଛି ମୋ ଉ ଆଉ ଉ ଓ ସି ଏସ୍ ଅଛି। ଜୁନ୍ ସାତରେ।
ହୁଁ ହୁଁ ଆଚ୍ଛା। ଓ ସି ଏସ୍ ଏକ୍ସାମ୍ ଆଗରୁ କେବେ ଦେଇଛନ୍ତି ନା ବର୍ତ୍ତମାନ ଫାଷ୍ଟ ଟାଇମ ଦଉଛନ୍ତି ନା କଣ?
ନା ନା ଆଗରୁ ଦେଇଛି।
ଓ ହୋ। ଓହୋ ହଁ ହଁ। ମାନେ ଦେଖନ୍ତୁ ସେ ସେ ଏକ୍ସାମ ରେ ଆମର କଣ ହଉଛି। ଓ ସି ଏସ ହେଉ କିମ୍ବା ଆଇ ଏସ ହେଉ ସେ ସିଭିଲ ସର୍ଭିସ୍ ଏକ୍ସାମ୍ ରେ ଆମର ମେନ୍ ପାର୍ଟ ରହିଯାଉଛି କହୁଛି କହିଲେ ପଲିଟିକ୍ସ। ପଲିଟି ପଲିଟିକ୍ସ କହୁଛି ପଲିଟି। ପଲିଟିରୁ ମେ ମାନେ ବେଶୀ ଆସେ କୋଶ୍ଚିନ୍। ଏ ମାନେ ଯେମିତି ଆମର ରହିଲା କଣ କହିଲେ ପଲିଟି ତ ଯାହା ଆମେ ଜାଣିଛୁ କନଷ୍ଟିଚ୍ୟୁସନ୍ ଏ ଆମର ସମ୍ବିଧାନ ବିଧାନସଭା ରାଜ୍ୟସଭା ଲୋ ଲୋକସଭା ଏଇଗୁଡାକ ହିଁ ତା ସହିତ କଣ ହଉଛି ଆ ଆମର ବର୍ତ୍ତମାନ କଣ କଣ ମାନେ ପରିବର୍ତ୍ତନ ଅ ହେଇଛି କି ଯୋଉଟା କି ଆମେ କରେଣ୍ଟ ଆଫେୟାର୍ସ ବୋଲି କହୁଛୁ। କଣ ପରିବର୍ତ୍ତନ ହେଲା କି? କୋଉ ଆଟିକିଲ୍ ରେ କଣ ମିଶି ମିଶିଲାକି କଣ ହେଲା କି କୋଉଠି ବଦଳି ଅଦଳି ବଦଳି ହେଲା କି ସେଗୁଡାକୁ ମାନେ ସେ ଯୋଡିକି କୋଶ୍ଚିନ୍ ବହୁତ ଆ ସେ ଆମର ସିଭିଲ୍ ସର୍ଭିସେସ୍ ଓଡିଶା ହଉ କିମ୍ବା ଆମର ଇଣ୍ଡିଆନ୍ ଆଡମି ଷ୍ଟେଟିଭ୍ ସର୍ଭିସେସ୍ ସେ ସବୁଥିରେ ଆସେ ପଲିଟି ରୁ ଟିକେ ଅଧିକ ରୁହେ। ଯାହା ହେଲେ ମଧ୍ୟ ଦିଗରୁ ଏବେ କଣ ହଉଛି ପାଟର୍ନ ସବୁ ମାନେ ଚେଞ୍ଜ କରିଦେଲେଣି। ଆଗରୁ ଟିକେ ଅଲ ଥିଲା ଏବେ ଦିନକୁ ଦିନ ସବୁ ଚେଞ୍ଜ ହେଲାଣି ଆମର କଣ ହଉଛି ରାଜ୍ୟ ଗୁଡାକର। ହଁ ମୁଁ ଦେଇଛି ମୁଁ ଦେଲିଣି ବହୁତ ଥର ଦେଲିଣି ଏଜାମ। କ୍ଵାଲିଫାଏ ଦୁର୍ଭାଗ୍ୟବସତ ତ ମୁଁ ହେଇପାରିନି କିନ୍ତୁ ଦେଇଛି ମୁଁ ଦୁଇ ତିନି ଥର ଦେଲିଣି।
ମୁଁ ମୋର ହଁ ସେତିକିରୁ ଜାଣି
ଯେ କୋଉପାର୍ଟ ଟା ଅଧିକ ଆସେ?
ହଁ ମାନେ ଆଉ ତାପରେ କଣ ହଉଛି ଯେ ଆମର ଜେନେରାଲ ନଲେଜ ଆମେ ଯୋଉ ସେଥିରେ ବି ବହୁତ। କ୍ୱେଷ୍ଟନ ଆସେ। ତାପରେ ଦେଖିବେ କି ଏବେ କଣ ହଉଛି? ହଁ ହଁ ଇକୋନୋମିକ୍ସ ବି ଆସ ଇକୋନୋମିକ୍ସ ଆଉ ପଲିଟିକ୍ସ ସମାନ ଜିନିଷ କହିଲେ ଚଳେ। ଅର୍ଥନୀତି ଆ ଆଉ ଆମର ରାଜ ନୀତି ବିଜ୍ଞାନ।
ହଁ।
ହଁ ଦିଟା ସେ ସମାନ ହିଁ କହିଲେ ଚଳେ ଆଉ ତାପରେ କଣ ହୁଏ ସବୁ ଜିନିଷ ମାନେ ଦେଖିବେ ବର୍ତ୍ତମାନ ଯୋଉ ଆମେ ପ୍ରିପାରେସନ କରୁଛୁ ସବୁ ପରୀକ୍ଷା ସମାନ କହିଲେ ଚଳେ।
ହଁ କିନ୍ତୁ ସିଭିଲ ସର୍ଭିସ ଏକ୍ସାମ୍ ରେ ଅଧିକ ଡିପ୍ ହଁ ବେଶୀ ଭିତରକୁ ଏକ୍ସାମ୍ ରେ ପଡ଼ୁଛି।
ହଁ। ଓ କାହାର କୋଶ୍ଚିିନ୍ ଟିକେ ମାନେ ପ୍ରଶ୍ନ ପତ୍ର ଟିକେ କଷ୍ଟ ରହୁଛି କାହାର ଟିକେ ସହଜ ରହୁଛି ନହେଲେ ଆମେ ଯଦି ଦେଖିବା।
ହଁ ହଁ ସେଇ ଭଳିଆ ହିଁ ରହୁଛି। ଆଉ ତାପରେ କଣ ହଉଛି ସବୁ ଜିନିଷ ସମାନ ହିଁ ଆଉ ଆମେ ପାଠ ବାହାରକୁ କୁଆଡେକୁ ଯିବା ସବୁ ତ ବହି ସେହି ସମାନ ରହିଲା। ଆଉ ସେଇ ଭି ଭିତରୁ ହିଁ କ୍ୱେଶ୍ଚିନ ଆସିବ ଯାହାବି ଯୋଉ ପ୍ରିପାରେସନ୍ କରିବେ। ଆଜି କାଲି କଣ ଅ ସବୁ ପିଲାମାନେ ମାନେ କଣ ହଉଛି ସମସ୍ତେ ଗଭମେଣ୍ଟ୍ ଜବ ପଛରେ ଧାଉଛନ୍ତି। ସେଇ ହିସାବରେ ମାନେ ବଢି ଯାଉଛି ନା ଯାହା ହେଲେ ବି ଗୋଟେ କଣ କହିଲେ ଆଗରୁ ଗୋଟେ ସମୟ ଥିଲା ଯେ ଆମ ବାପା ମା ସମୟରେ ସେମିତି ଚାକିରି ପାଇବା ପାଇଁ ଲୋକମାନଙ୍କୁ ଏତେ କଷ୍ଟ ମଧ୍ୟ କରିବାକୁ ପଡୁନଥିଲା। ଏବେ କଣ ହଉଛି ପିଲାମାନେ ହଁ ହଁ ସେମାନଙ୍କୁ ଡାକିକି ଜ ଦିଆ ହଉଛି। ଥିଲା ନା ଚାକିରି ଦଉଥିଲେ ସେତେବେଳେ ଆଉ ଏବେ କଣ ସେ ସମୟ ଅଛି କି। ହଁ ସେତେବେଳକୁ ପଢଆ ଲୋକ ବି
ଚାକିରି ଅଧିକ ଥିଲା ଏବେ ତାର ଓଲଟା ହେଇଯାଇଛି।
ଏବେ ମାନେ ଦେଖିବା ଯଦି ଚାକିରି ନାହିଁ କହିଲେ ଚଳେ।
ହଁ।
ପଣ ଆଉ
ପାଞ୍ଚ ଛ ଗୋଟେ ହଜାର ପନ୍ଦରଶହ ସିଟ୍ ପାଇଁ ଲକ୍ଷ ଲକ୍ଷ
ଲକ୍ଷ ଲକ୍ଷ ପିଲା ମାନେ ଭାବନ୍ତୁ ମାନେ ଦିନକୁ ଦିନ ପିଲାମାନେ କୋଉ ଭଳିଆ ହେଇକି ବାହାରୁଛନ୍ତି। ଆଉ ତା ସହିତ ଆମେ ଯଦି ଦେଖିବା ଚାକିରି ଏତେ ଆସିବ କୁଆଡୁ। ଆଉ ଲୋକମାନେ ସରକାରଙ୍କୁ ଦୋଷ ଦେଇ ଦିଅନ୍ତି। କିନ୍ତୁ ସରକାରଙ୍କ ବି ଦୋଷ କୋଉଠି ରହିଲା। ସେ ଏତେ ଲୋକ ଆମେ ଲକ୍ଷ ମାନେ ଲକ୍ଷତା ଲ କହିବାନି କୋଟି କୋଟି ବର୍ଷ କୁ କୋଟି କୋଟି ପିଲା ମାନେ ଏ ପାଉଛନ୍ତି ଆମର ସ୍ନାତକ ପାଉଛନ୍ତି କିମ୍ବା ପି ଏଚ ଡି ପାଉଛନ୍ତି। ସେ ଯାହାବ ଗ୍ରାଜୁଏସନ କରୁଛନ୍ତି ଯାହାବି କରୁଛନ୍ତି ଲକ୍ଷ ଲକ୍ଷ ପିଲାଙ୍କୁ ସରକାରର କଣ ଚାକିରୀ ଯୋଗେଇଦବା ସମ୍ଭବ ।ମୁଁ ତ ତ କାହିଁ ଲାଗେନି ।କିନ୍ତୁ ଲୋକମାନେ କଣ କରନ୍ତି ଯ ହଁ ସେଟା ତ ଯେତିକି ଆସିବ କୁଆଡୁ ମାନେ ମୁଁ ମତରେ ଯଦି ଚାକିରି ତ ଯିଏ ବି ଯାହାବି ଚାହିଁବେ କି ନିଜେ ଚାକିରରି ଆମେ କରିକି କେମିତି ଗୋଟେ ରହିବୁ ଶାନ୍ତିରେ ବୋଲି। କିନ୍ତୁ ମୁଁ ଭାବୁଛି ଯଦି ନି ନିଜର ଜ୍ଞାନ କୌଶଳ ଟାକୁ କୌଣସି ଯେମିତି ଆମର ବ୍ୟବସାୟ ବିଜନେସ୍ ସେଇ ଭଳିଆ କିଛି କରିକି ଯଦି ପାରନ୍ତେ ବୋଲି ଅଧିକ ଭଲ ହୁଅନ୍ତା କିନ୍ତୁ ଲୋକ କଣ କରୁଛନ୍ତି କମ ସମୟରେ କେମିତି ଆମେ କମ ସମୟ ତ କଥା କହୁନି କିନ୍ତୁ କିଏ କାହିଁକି ରିସ୍କ ନେବ କଷ୍ଟ କରିବ ବୋଲି ସବୁ ଭାବୁଛନ୍ତି।
ଆହୁରି ସବୁ ଜିନିଷରେ ମୂଳ ହେଲା ଅର୍ଥ ଅର୍ଥର ଅଭାବ ବି ହେଇଯାଉଛି କରିବା ହଁ କରିବା ପାଇଁ ତ ତ ଅର୍ଥ ନିହାତି ଦରକାର।
ନିହାତି ନିହାତି।
ଆଉ ସେଇଟା ତ ମୁଖ୍ୟ କାରଣ ହେଇଯାଉଛି ଗରିବ ଲୋକ ମାନଙ୍କ ପାଇଁ ଯୋଉମାନେ ନେ ଏ ଟିକେ ମିଡିଲ କ୍ଲାସ ହୁଅନ୍ତୁ ବା ତା ତାଠୁ ତଳେ ତଳୁଆ ଲୋକ ସେମାନଙ୍କ ପାଇଁ ବିଜନେସ୍ କରିବା ସ୍ୱପ୍ନ ସ୍ୱପ୍ନ ରେ ହିଁ ରହିଯାଉଛି।
ହୁଁ ସେଇଟା ତ ସତ କଥା। କଥା କିନ୍ତୁ
ଧନୀ ଲୋକମାନେ ହିଁ ବିଜନେସ୍ କରୁଛନ୍ତି ହଁ ହଁ।
ସେଇଭଳିଆ ହେଲେ ଆମେ ଦେଖିବା ଯଦି ନ ବ୍ୟବସାୟ ମାନେ କଣ ବ୍ୟବସାୟ ଆମେ କଣ ଏମିତି ଏ ଗୋଟେ ଦିନରେ କିଏ କଣ କେତେ ବଡ ଗୋଟେ ଉ ଶିଳ୍ପାନୁଷ୍ଠାନ ଗଢି ପାରିବ? ନା ଇଣ୍ଡଷ୍ଟି ପକେଇଦବ ସେମିତି ନୁହଁ। ତ ଧୀରେ ଧୀରେ ଛୋଟ ଛୋଟ ଜିନିଷରୁ ହିଁ ବାହାରେ କରି ଆମେ ପାରନ୍ତେ ଏମିତି ବି ଆମେ ଦେଖିବାକୁ ପାଉଛୁ ଯେ ଆମ ଦେଶରୁ ଅ ବହୁତ ମାନେ କୌଶଳୀ ଲୋକ ଲୋକ ତ କହିବାନି ଆମର କଣ ହଉଛି ଇଞ୍ଜିନିୟର ବାହାରୁଛି। ଚନ୍ତି ସେମାନେ ଅନ୍ୟ ଦେଶକୁ ବି ଯାଉଛନ୍ତି ନା ଯେହେତୁ ଆମ ଦେଶରେ ସେମାନଙ୍କର ଯୋଗ୍ୟତା ହିସାବରେ ସେମାନଙ୍କୁ ସରକାର ଦରକାର ହଉ କିମ୍ବା କୌଣସି ମାନେ ଘରୋଇ କମ୍ପାନୀ ଗୁଡାକ ସେମାନଙ୍କର ଯୋଗ୍ୟତା ହିସାବରେ ସେମାନଙ୍କୁ ତାଙ୍କ ପ୍ରାପ୍ୟ ଦେଇ ପାରୁନାହାନ୍ତି। ସେଇ ହିସାବରେ ସେମାନେ ଅନ୍ୟ ଦେଶ କୁ ବି ଯାଉଛନ୍ତି ନା।
ହଁ ଆମେରିକା ନିଉଜଲ୍ୟାଣ୍ଡ ସେ ବାହାରେ ତ ବହୁତ ଲୋକ ସେଥିପାଇଁ ପଳଉଛନ୍ତି ହଁ।
ଟେ ଦେଶ କହିପାରିବା? ଆମର ଦେଖିବେ ସବୁ ହଁ। ଦୁନିଆର ସବୁ ଦେଶରେ
ସବୁ ଜାଗାରେ ହଁ ହଁ
ହଁ ଆମେ ଯଦି ଦେଖି ଦେଖିବା ଆମେ ଓଡିଶା ସରକାରଙ୍କର ଯୋଉ ରହିଛି ଗମେଣ୍ଟ ତ କଣ୍ଡକ୍ଟ କରୁଛି ପ୍ରତିବର୍ଷ ବିଭିନ୍ନ ପ୍ରକାରର ଅ ପରୀକ୍ଷା ଦେବା ପାଇଁ ଆଉ ଓଡିଶାରେ ଏମିତି ବହୁତ ପିଲା ଅଛନ୍ତି। ତଥାପି ମଧ୍ୟ କଣ କରିବା ଚେଷ୍ଟା ଷ୍ଟା ତ ମଣିଷ କରିବ ହିଁ ନା।
ହଁ ଚେଷ୍ଟା ଚାଲିଥାଉ ଯେତେବେଳେ ହବାର ଥିବ ହବ ଆଉ। ଆଉ ତ କିଛି କରାଯାଇ ପାରିବନି।
ହଁ ସେଇ ଆମେ ଆଉ କଣ କରିପାରିବା ଭଗବାନଙ୍କର କଥା କର୍ମ କରିଚାଲ ଫଳକୁ ଆଶା କର ନାହିଁ ବୋଲି ଭାବିବା କିନ୍ତୁ ଆମେ ଯଦି ଫଳକୁ ଆଶା କରିବାନି
ହଁ ହଁ ହଁ ସେଇଆ। ଫଳର ଫଳର ତ ଆଶା ନିହାତି ରହୁଛି।
ହଁ ଆଉ ଆମେ ଯଦି ଜାଣୁଥିବା ହଁ ଫଳ ଯେତେବେଳେ ଆମେ ଜାଣିବା ଭୁଲ ହିଁ ଆସିବ ତାହେଲେ ଆମେ କର୍ମକୁ ତ ଠିକ କରିବାକୁ ହିଁ ପଡିବ ନା ।
ହଁ କର୍ମ ଠିକ କଲେ ଯାଇକି ବହୁତ ଫଳ ମିଠା ମିଳିବ ନହେଲେ ତ ମିଳିବନି।
ହଁ ସେ ତ ସତ କଥା ଆଉ ଖାଲି ଆମେ କର୍ମ କରି ଚାଲିବା ଫଳକୁ ଆଶା କରିବା ନାହିଁ ଏଟା ସବୁ ଜାଗାରେ ପ୍ରଯୁଜ୍ୟ ବି ନୁହଁ।
ହଁ।
ନିଜର ଆଖପାଖ ଲୋକ ମୁଁ କହିବି ଆମେ ଦେଖୁଚୁ ପ୍ରତିିବର୍ଷ ହିଁ ଚେଷ୍ଟା କରିବା ଆମେ ଚାକିରି ପାଇପାରିବା ନାହିଁ ସେମିତି ବି ନୁହଁ। ଆଉ ଦେଖୁଛୁ ବି ଆମେ ପ୍ରତିବର୍ଷ ବହୁତ ପିଲା ବି ଭାବୁଛନ୍ତି ଯୋଉମାନେ ହେଇକି ମାନେ କାହାର କଣ ଆମେ ଗୋଟେ ଭାଗ୍ୟ ବି ଦେଖିବା
ହଁ କିଏ କିଏ ବି ମାନେ ବହୁତ ପାଠ ପଢ଼ା ଛୁଆ ହେଇକି ବି ବହୁତ ଲେଟ୍ ରେ ଜବ୍ ପାଉଛନ୍ତି ଆଉ କିଏ କିଏ ପାଠ କମ୍ ପଢ଼ିକି ବି ବହୁତ ଜଲ୍ଦି ଜବ୍ ପାଇଯାଉଛନ୍ତି । ସେଥିରେ ତାଙ୍କ ଭାଗ୍ୟ
ହଁ ସେ ବି ଗୋଟେ ଦୃଷ୍ଟିରୁ ଆମେ କହିପାରିବା ଭାଗ୍ୟ ବୋଲି କେବେ ଆଉ କଣ କହ ସମସ୍ତଙ୍କର ଆମେ କହିବାକୁ ଗଲେ ସମସ୍ତଙ୍କର ସମୟ ଅଲଗା । ଆଉ ସମସ୍ତ ଙ୍କର ଭାଗ୍ୟ ମଧ୍ୟ ଅଲଗା ଏଇଭଳି ଭାବରେ ଆମେ ଯଦି ଦେଖିବା ତାହେଲେ ଆମେ ଆଗକୁ ବଢି ପାରିବାନି ।ସେଥିପାଇଁ ଅନ୍ୟ ମାନଙ୍କ ସହିତ ତୁଳନା ନିଜକୁ ନକରି ନିଜେ କେମିତି ମାନେ ନିଜେକୁ ପ୍ରତ୍ୟେକ ଦିନ ନିଜେ କେମିତି ମୁଁ କାଲି ତୁଳନାରେ ଆଜି ଭଲ ହେଇପାରିବି ସେଠା ଏଟା ଭାବିକି ଯଦି ଆମେ ପାଠ ପଢା ପ୍ରତି ଆମେ ଆମର ଧ୍ୟାନ ଦେବା ତାହେଲେ ବୋଧେ ନିଜେ ଅଧିକ ଆମେ ମାନେ ନିଜକୁ ଇମ୍ପ୍ରୁଭ୍ କରେଇ ପାରିବା।
ହଁ।
ଏମିତି ନୁହଁ କି ହେଇ ପାରିବନି ଦୁନିଆରେ। କୌଣସି ଜିନିଷ ଅସମ୍ଭବ ନୁହଁ ସେଇ ପାରିବ ଧୈର୍ଯ୍ୟ ସବୁ ହେଲା ଧୈର୍ଯ୍ୟର ଖେଳ ଆଉ ହଁ। ଧୈର୍ଯ୍ୟ ଧରିକି ଆମେ କୁ ପାଠ ପଢିବାକୁ ପଡିବ ପ୍ରିପାରେସନ୍ କରିବାକୁ ପଡ଼ିବ ପରୀକ୍ଷା ମଧ୍ୟ ଦେବାକୁ ପଡିବ ଆଉ ଧୀରେ ଧୀରେ ଆମେ କହିପାରିବାନି ଯେ ଗୋଟେ ପେପରରେ କିଏ ମାନେ ସଫଳତା ପାଇଯାଉଛି ସେମତି ତ ହବନି। କିନ୍ତୁ ଉ ଧୀରେ ଧୀରେ ଧୀରେ ହେଇକି ନିହାତି ହବ କାହିଁକି ନହେବ।
ହଁ। ହଉ ଧନ୍ୟବାଦ।